ହଁ।
ହାଲୋ।
ହଁ। କଣ କରୁଛ?
ଛ।
ମୁଁ ଗଡୁଚି। ଆଉ ତୋମେ କଣ କରୁଛ?
ଆଉ ଭଲ ନା ସବୁ?
ହଁ ସବୁ ଭଲ। ତୋମେ କଣ କର
ହୁଁ ଆଉ ପୁଅ କଣ କର ଚି।
ପୁଅ ଏଇ ଶୋଇଚି।
ଓ ହଁ ଆଉ ତୋମର କାମ ସବୁବେଳେ ସରୁଚି ତିନିଟା ହେଇଯାଉଚି ନା କି? ତୋମେ ଏବେ ତାହଲେ ଫ୍ରି। ସବୁଦିନି
ହଁ।
କୁଆଡେ ଯାଇଛି? ଉଠ। ଆଉ କଣ କୁହ?
ଆଉ ତୋମେ ଶୋଇକି ଉଠିଲଣି? ଶୋଇକି ଉଠିଲଣି?
ହଁ ହଁ ମୁଁ ଶୋଇକି ଉଠିଲିଣିି। ମୁଁ ସବୁଦିନ ଶୋଇକି ତିନିଟା ଭିତରେ ହିଁ ଉଠେ।
ତିନିଟା ଭିତରେ ଉଠେ। ପୁଅ କୁ ପାଠ ପଢାଏ ଦି ଘଣ୍ଟା। ତିନିଟା ରୁ ପାନ୍ସଟା ତାକୁ ଟିକେ ପାଠ ପଢାଏ। ସେ ଟିଉସନ ଯାଏ ଉଁ, ପାନ୍ସଟାରେ। ଆଉ ଏଇ ଭଳିଆ ଆଉ। ହଁ ଆଜି ପୁଅ ଯାଇଛି ଏ ଚାରଟାରେ ଟିଉସନ, ଆଉ ହଉଛି ସେଥିପାଇଁ କାମ ଘର ଓଳାଓଳି ଲୁଗାପଟା ତଳା ଭଙ୍ଗା ଭୁଙ୍ଗି ସରି ଗଲାଣି। ଆଉ କଣ କରୁଛ?
ଆମରହ ପୁଅ ଶୋ ଶୋଇଛି ଯେ ମୁହଁ ମାଡି ପଡି ବସିଛି ଯୋଉ ତା ପାଖରେ। ମୋ ଶାଶୁଙ୍କ ଦେହଟା ଟିକେ ଭଲ ନାହିଁ ବୋଲି ମୁଁ ଏଇ ଚାରଟା ବେଳେ ଶୁଇପାରିନି। ଶୁଇ ପାରିନି ନହେଲେ ମୁଁ ହଉ ପଛେ ତିନିଟା ସାଢେ଼ ତିନିଟା ଚାରଟା ବେଳକୁ ଆସିକି
ହଁ କୁହ।